ହାଲୋ।
କଣ କରୁଥିଲେ?
କିଛି ନାହିଁ ଏମତି ଗଡୁଥିଲି ଆଉ। ତମେ?
ମୁଁ ଏଇଠି ବସଥିଲି ଆଉ।
ହଁ ହଁ ବର୍ଷା ତ ହୋଉଚି ଯୋଉ ରେଟ୍ ରେ ଆଉ କୁଆଡେ ତ ବାହାରକୁ ଯାଇହବନି। ଯାହା ହେଇ କି ବସିବା କଥା ଆଉ। ଆଉ ଏଇ ଆପ୍ ଦ୍ଵାରା ଯାହା ଟିକେ ହେବ କଣ୍ଟାକ୍ଟ ରହିକି କଥାବାର୍ତ୍ତା ହେଇପାରୁଚନ୍ତି ଶିଖଣ୍ଡି ବିଷୟରେ। ଟାଇମ୍ ପାସ୍ ଆମର ହେଇଯାଉଚି ଶିକ୍ଷଣି ବିଷୟରେ ଆମ କଥାବାର୍ତ୍ତା ହେଇପାରୁଚୁ। କିଛିଟା ଜାଣିପାରୁଚୁ ଆଉ।
ହଁ ଆଜି କୋଉ ଟପିକ ଉପରେ କହିବେ?
ଆପଣ କୁହନ୍ତୁ କୋଉ ଟପିକି ଭିତରେ କହୁଚନ୍ତି କୁହନ୍ତୁ?
ଆଜି ଆମେ ବାଲ୍ମୀକୀ ବିଷୟରେ କଥା ହବୁ।
ବାଲ୍ମୀକି ଋଷି?
ହଁ ବାଲ୍ମୀକି ବିଷୟରେ ଆପଣ କଣ ଜାଣଚନ୍ତି କୁହନ୍ତୁ?
ବାଲ୍ମୀକି ଋଷି ତ ଯୋଉ?
ହଁ।
ମହର୍ଷି ବାଲ୍ମୀକି?
ହଁ ହଁ।
ଆ ନାଇଁ ମୁଁ ତ ମହର୍ଷି ବାଲ୍ମୀଙ୍କ ବିଷୟରେ ବେଶୀ କିଛି ଜାଣିନି। ଆପଣ କୁହନ୍ତୁ?
ଦେଖନ୍ତୁ ଆମର ମହର୍ଷି ବାଲ୍ମିକି ହେଉଚନ୍ତି ସଂସ୍କୃତ ସାହିତ୍ୟର ଆଦିକବି।
ଏବଂ ହିନ୍ଦୁ ଧର୍ମର ପବିତ୍ର ମହାକାବ୍ୟ ରାମାୟଣର ରଚିତା। ଆମର ରାମାୟଣ ରଚ ରଚନା କିଏ କରଥିଲେ? ମହର୍ଷି ବାଲ୍ମିକି। ତାଙ୍କ ଜୀବନର ବହୁତ ପରିବର୍ତ୍ତନ। ସାଧନା ମାନବ ସମାଜ ପାଇଁ ଏକ ବଡ଼ ପ୍ରେରଣା ଅଟେ। ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ହେଇଥିଲା। ଆମ ମାନସ ସ ସମାଜ ପାଇଁ କେମିତି କଣ ସେଇଟା ସବୁ ସିଏ କହିଥିଲେ। ତ ଆମର ହୋଉଚି ଦଧ୍ୟୁ ରତ୍ନାକର ବିଷୟରେ ବି ଜାଣଥିବେ?
ଆଜ୍ଞା ଆଜ୍ଞା ଦଧି ରତ୍ନକର ଆଜ୍ଞା।
ତାଙ୍କର ଉଁ ପ୍ରାରମ୍ଭିକ ଜୀବନ ପରିବର୍ତ୍ତନ ହୋଉଚି ଦଧି। ଦସ୍ୟୁ ରତ୍ନାକର ଦସ୍ୟୁ ରତ୍ନାକର।
ଆଜ୍ଞା।
ଶ୍ରାଦ୍ଧ ହେବା ପୂର୍ବରୁ ସେ ରତ୍ନାକର ନାମକ ଜଣେ ଭୟଙ୍କର ଦୋଷୀ। ବା ଲୁଟେରା ଥିଲେ ସେ ଯେତେବେଳେ ସାଧୁ ହେଇନଥିଲେ।
ଆଜ୍ଞା ଆଜ୍ଞା।
ସେତେବେଳେ ତା ପୂର୍ବରୁ ସେ ଜଣେ ମାନେ ଲୁପଟେରା ଥିଲେ। ବହୁତ ଭୟଙ୍କର ଥିଲେ ଏବଂ ନିଜ ପରିବାର ମୋଢି ପ୍ରତି ପୋଷଣ ପାଇଁ ଜଙ୍ଗଲରେ ଲୋକମାନଙ୍କୁ ଲୁଟପାଟ କରୁଥିଲେ। ସେମାନେ ନି ଜର କେମିତି ପରିବାର ପୋଷଣ କରିପାରିବେ। ଯେହେତୁ ସିଏ ପାଞ୍ଚ ଜଣ ଫ୍ୟାମିଲି ତାଙ୍କ ଘର ଭିତରେ ଥିଲେ। ତ ସେ କେମିତି ତାଙ୍କ ପରିବାରକୁ ଖାଇବାକୁ ଦେଇପାରିବେ ରଖିପାରିବେ ସେଥି ପାଇଁ ସେ ଜଙ୍ଗଲ ରେ ଲୋକମାନଙ୍କୁ ଲୁଟପାଟ କରଥିଲେ। ମାନେ ତାଙ୍କଠୁ କିଛି ନେଇଯାଉଥିଲେ। ତାଙ୍କୁ ଇଏ କରି ଦଉଥିଲେ ତାଙ୍କୁ ସିଏକରି ଏମିତି ବହୁତ କିଛି ସିଏ ତାଙ୍କ ଜୀବନରେ କରୁଥିଲେ।
ଆଜ୍ଞା।
ତାପରେ ନାରଦଙ୍କ ସହ ସାକ୍ଷାତ ହେଲା ଦିନେ ସେ ମହର୍ଷି ନାରଦଙ୍କୁ। କାଟିବାକୁ ଚେଷ୍ଟା କରିବା ସମୟରେ ସେହି ଦିନ କଣ କରୁଛନ୍ତି ମହର୍ଷି ନାରଦକୁବି ଲୁଟିବାକୁ ଚେଷ୍ଟା କରିଛନ୍ତି। ସେଇ ସମୟରେ ତାଙ୍କୁ ନାରଦ ପଚାରିଲାକି। ତୁମେ ଯୋଉ ପାପ କରୁଚ ସେଥିରେ ତୁମ ପରିବାର ଭା ଭାଗିଧାରୀ ହେଉଚିକି ଇଏ ଯେତେବେଳେ ସବୁ ଲୋକମାନଙ୍କର ଲୁଟିକି ନେଇ ଯାଉଛନ୍ତି। ସେତେବେଳେ ତାଙ୍କୁ ତାଙ୍କୁ ମହଶ୍ରୀ ଯୋଉ। ନାରଦ ପଚାରୁଛନ୍ତି ତମେ ଏଇ ସବୁ ଲୋକଙ୍କର ଯୋଉ ଲୁଟି ଲାଟି ନଉଚ ଆଜି ମୋଠୁବି ଲୁଟିବାକୁ ବସିଛ ଏଇ ସବୁ ପା ପାପ କରୁଛ ଏଇ ସବୁ ପାପରେ କଣ ତମର ପରିବାର ଭାଙ୍ଗିଦାରିକି?
ଆଜ୍ଞା
ସେ ସେଇଠୁ ସତ କଥା କହିଲେ। ରତ୍ନାକର ଘରକୁ ଯାଇ ପଚାରିବାକୁ ପରିବାର ଲୋକେ ସେ ଯେତେବେଳେ ରତ୍ନାକର ଘରକୁ ଗଲେ। ତାଙ୍କର ତାଙ୍କୁ ଯେତେବେଳେ ନାରଦ ଏ ପ୍ରଶ୍ନ ପ୍ରଶ୍ନଟା ପଚାରି କିନ୍ତୁ ତ ତାଙ୍କ ମନ ଭିତରେ ଏଇଟା ଘାରୁଛି କି ମତେ ମୁଁ ଏତେ ଲୁଟ କରି ମତେ କେହିକିଛି କୁହନ୍ତିନି ନାରଦ ମତେ ଏମିତି ଏତେ ସବୁ କଥା କହିଲେ ଏଟାତ ଠିକ କଥା। ଦେଖିବା ଆମ ପରିବାର ଅଥାତ ଜାଣିବ ପରିବାର ଲୋକ ମତେ କଣ କହୁଛନ୍ତି ସେମାନେ ମୋ ସାଥ ଦଉଛନ୍ତି। ଦଉନାହାନ୍ତି ନାଁ ପାପର ଭାଗିଦାରୀ ମୁଁ ଏକା ହଉଛି। ନାଁ ସେମାନେ ହଉଛନ୍ତି ଗୋଟେ କଥା କଣ ଦେଖିଲୁ ବାଆଁ ହାତ ପାପୁଲିଟା ନାଁ ଡାହାଣ ହାତ ପାପ ବାଆଁ ହାତବି ନବନି ସେ ସେଠୁ କଣ କର ରତ୍ନାଙ୍କର ଘରକୁ ଯାଇ ପଚାରିଲେ ହଁ। ବାସ ରତ୍ନାକର ଘରକୁ ଯାଇ ପଚାରିଲେ ପରିବାର ଲୋକେ କା ଘରେ କୋଉଦିନ ମୋତେ ମନା କରିଥିଲେ।
ସିଏ ଯେତେବେଳେ ରତ୍ନାକର ଘରକୁ ଯାଇକି ପଚାରିଲେକି ଏମିତି ଏମିତି ମୁଁ କରୁଛି। ମୋ ପାପର ଭାଗିଦାରୀ କଣ ତମେ ହବକି? ସେମାନେ ସବୁ ଘର ଲୋକ ମନା କରିଦେଲେ କହିଲେ ନାଁ ଆମେ କଣ ପାଇଁ ଆପଣଙ୍କ ପାପ ପାପର ଭାଗିଦାରି ହବୁ। ଆପଣ ଦେଲେ ଆମେ ଖାଇଲୁ ଆମେ ବାପର ଭାଗିଦାରୀ ହେଇ ତ ସେତେବେଳେ ରତ୍ନାଙ୍କର ସେତେବେଳେ ରତ୍ନାଙ୍କରଙ୍କୁ ପୁରା ଲୁଟ କରିବା ପରିବାର ପୋଷିବାରେ ଅନ୍ଧ ଥିଲେ ଯେତେବେଳେ ସେ ପରିବାର ଲୋକଙ୍କୁ ଜାଣିସାରିଲେଲକି ନାଇଁ ପାପ ସେମାନେ କେହି ପାପର ଭାଗିଦାରୀ ହେବେନି ସେ ସେତବେଳେ ତାଙ୍କ ଆଖି ଖୋଲିଗଲା।
ଯେତେବେଳେ ସିଏ ତାଙ୍କ ଆଖି ଖୋଲିଗଲା। ସେତେବେଳେତ ସେ ସେତେବେଳେତ ବହୁତ ପାପ କରିସାରିଲେଣି ଭାବିଲେତ ପାପଟା ଧୋଇ ହେଇଯିବନି। ସେ କଣ କଲେ ପାପ ପଥକୁ ତ୍ୟାଗ କରିଥିଲେ ରତ୍ନାକର ରତ୍ନାକର କହିଲେ ମୁଁ ଏତେ କଷ୍ଟ କଷ୍ଟ କରୁଚ ଏତେ ପାପ ବୋଲି ଘର ଲୋକଙ୍କୁବି ସାଥ ଦେଲେନି। ମତେ କିଛି ଗୋଟେ ମିଳିଲାନି ମୁଁ ପାପ କରିବି କଣ ପାଇଁ? ସେଇ ପାପକୁ ପାପ କଥାକୁ ତ୍ୟାଗ କଲେ।
ତାପରେ ଜାଣିଥିବ କଠୋର ତପସ୍ୟା। ନାରଦଙ୍କ ଉପଦେଶ କ୍ରମେ ସେ ଏକାଗ୍ର ଚିତ୍ତରେ ଭଗବାନଙ୍କ ନାମ ଜପ କରି ଗଭୀର ତପସ୍ୟାରେ ନିଳହେଲେ।
ଯେତେବେଳେ ତାକୁ ଯେତେବେଳେ ତାଙ୍କୁ ନାରଦ ଏଇ ପଦକୁ କହିଦେଇଥିଲା। କି ତମ ପାଖର ଭାଗିଦାରୀ କଣ ହବ? ଘରଲୋକ ହେବେ। ଯେତେବେଳେ ସେ ଯାଇ ଘରେ ପହଞ୍ଚିଛନ୍ତି। ତାଙ୍କ ଘର
ଯେ ସେ କଥାଟା ବୁଝିଥିଲେ। ସେ ସେ କଥା ଟା ବୁଝିଥିଲେ ବୋଲି ସେ ତାଙ୍କ ଘର ଲୋକଙ୍କୁ କଥା ହେଲେନି। ଶୁଣ ସେ କଥା ଟା ତାଙ୍କ ମାଇଣ୍ଡ ରେ ଥିଲା ବୋଲି। ସେ ତାଙ୍କ ଘର ଲୋକଙ୍କୁ ପଚାରିଲେ। ତାପରେ ସିଏ ଆମର କଣ କଲେ ନା ଯେ ପଥ ତ୍ୟାଗ କରି ଶତପଥରେ ଗଲେ। ବା ଧର୍ମ ମାର୍ଗ ରେ ଗଲେ ଯୋଉଟା କି ତାଙ୍କୁ ଧର୍ମ ମିଳିବ ହଁ ମାନେ ତାଙ୍କର କଣ ସବୁ ପଣ୍ଡିତ୍ୱ ଅର୍ଜନ କରିବେ।
ସେ କଣ କଲେ? ଏକାଗ୍ର ଚିତ୍ତର ଭଗବାନଙ୍କ ନାମ ଜପ କରି ଗଭୀର ତପସ୍ୟାରେ ଲୀଡ଼ ହେଲେ ସେ। ଯେ ଗୋଟେ ତପସ୍ୟା ଧୋଇଲେ ଆଉ। ସେ କେମିତି ପାପ କରିଛନ୍ତି? ସେ ପାପାକୁ ତ ତ୍ୟାଗ କରିଛନ୍ତି। ସିଏ ଆଗକୁ ଆଉ କଣ କରିପାରିବେ?
ଆଜ୍ଞା। ପାପତ ଆଉ ଫେରି ପାରିବେନି ନା ନା। ସେ ପାପତିିକ ତ ପୁଣ୍ୟ ହେଇପାରିବ ନେଇଁ ନା। ଯାହା କରିଛନ୍ତି କରିଛନ୍ତି ପର ଜିନିଷ ଦେଖ ସିଏ ଅଙ୍କା ହେଇଯାଇଥିଲେ। ଆଜ୍ଞା।
ଆପଣଙ୍କ ଜାଣିଥିବେ ଉଇହୁଙ୍କା। ଦୀର୍ଘ ବର୍ଷର ବର୍ଷର ତ ବଶିବା ଯୋଗୁ। ତାଙ୍କ ଶରୀର ଚାରି ପାଖରେ ଉଇବସା ମାନେ ବାନ୍ଧି ଦେଲେ।
ଉଇ ହୁଙ୍କା ହେଇଯାଇଥିଲେ ସିଏ। ହଁ।
ଉଇ ହୁଙ୍କା ସିଏ ଯୋଉ ଦୀର୍ଘ ଦିନ ଧରି ତପସ୍ୟା କଲେ। ତାଙ୍କ ଶରୀର ଚାରି ପାଖରେ ଉଈ ମାନେ ବସା ହଁ। ଉଇ ଉସ ଉଇ ମାନେ ବସା କରି ବାନ୍ଧି ଦେଇଥିଲେ। ସେଥିପାଇଁ ଆମ ସଂସ୍କୃତରେ କୁହାଯାଇନି। ଉଇ ହୁକା ଉଇ ହୁଙ୍କାକୁ ବାଲ୍ମିକି କୁହାଯାଏ। ଆମ ସଂ କୃତରେ ସେଟା ନାହିଁ କି?
ଉଇହୁଙ୍କା ବାଲ୍ମିକିର ଅର୍ଥ ହଁ ସେଇଆ। ସେ ଉଇ ହୁଙ୍କା ହେଲାଠୁ ତାଙ୍କୁ ଙ୍କର ନାଁ ବଲ୍ମିକ
ବଲ୍ମିକ ହେଇଥିଲା। ହଁ ବାଲ୍ମିକରୁ ବାହାରି ଥିବାରୁ ତାଙ୍କ ନାଁ ବାଲ୍ମିକ ହେଇଥିଲା। ସେ ଯୋଉ ଉଈହୁଙ୍କାରୁ ବାହାରିଥିଲେ। ସେଥିପାଇଁ ତାଙ୍କ ନାଁ ବାଲ୍ମିକ ହୋଇଥିଲା।
ହୁଙ୍କା ଯୋଗୁ ହିଁ ତାଙ୍କ ନାଁରେ ବଲ୍ମିକ ଯୋଗ ହେଲା।
ତାପରେ ଆମର ଜାଣିଥିଵେ। କ୍ରୁଞ୍ଜ ପକ୍ଷୀର କରୁଣ କାହାଣୀ। ଦିନେ ନଦୀ କୂଳରେ ଏକ କ୍ରୁଞ୍ଜ ପକ୍ଷୀ ଯୁଗଳ ମଧ୍ୟରୁ ଗୋଟିଏ ପକ୍ଷୀକୁ ଜଣେ ବ୍ୟଧ ଶିକାର ସର ମାରି ହତ୍ୟା କରିଦେଇଥିଲେ।
ଆଜ୍ଞା।
ଗୋଟେ ନଦୀ କୂଳରେ ଗୋଟେ ବେଧ୍ୟ ଶିକାର ଗୋଟେ ପକ୍ଷୀକୁ ସରମା ମାରିକି ହତ୍ୟା କରିଦେଇଥିଲା। ସାଥୀ ପକ୍ଷୀର ବିଳାପ ଦେଖି ବାଲ୍ମିକଙ୍କ ହୃଦୟ ରୋସ ସଂସ୍କୃତରେ ପ୍ରଥମ ଶୁକ୍ଲ ତାଙ୍କୁ ପ୍ରକାଶ ପାଇଲା। ତାଙ୍କର ସେ ଯୋଉ ହେଇଥିଲା। ତ ତାଙ୍କ ସେଇ ଦିନଠୁ ସେ ସ୍ୱତର ପୁଷ୍ପ ଭାବେ ସଂସ୍କୃତରେ ସେଇଟା ପ୍ରଥମ ଶୁକ୍ଲ ଭାବରେ ଶ୍ଳୋକ ଭାବରେ
ଲେଖିଥିଲେ। ସେ ସେଇଟାକୁ ପ୍ରଥମ ଶ୍ଳୋକ ଭାବରେ ଲେଖିଥିଲେ।
ପ୍ରଥମ ଶ୍ଳୋକ ଭାବରେ ଲେଖିଥିଲେ।
ସେଇ ଦୃଶ୍ୟଟିକୁ ସେ ପ୍ରଥମ ଶ୍ଳୋକ ଭାବରେ ଲେଖିଥିଲେ।
ହଁ ତାପରେ ଏହା ପରେ ପରେ ଆମର ବ୍ରହ୍ମ-ବ୍ରହ୍ମାଙ୍କ ପ୍ରେରଣାରେ ସେ ସଂସ୍କୃତ ଭାଷାରେ ଚବିଶ ହଜା ବିଚାର ଶ୍ଳୋକ ବିଶିଷ୍ଟ ମହାକାବ୍ୟ ରାମାୟଣ ରଚନା କରିଥିଲେ।
ପରେ ସେ ବିଶିଷ୍ଟ ପଣ୍ଡିତ ଅର୍ଜନ କଲେ।
ସେଥିପାଇଁ ତ ତାଙ୍କୁ ଆଦିକବି ବୋଲି ସମ୍ମାନ ଦିଆଯାଉଛି। ହଁ। ତାପରେ ପ୍ରଭୁ ରାମଙ୍କୁ ସୀତାଙ୍କୁ ବନବାସ ଦେବା ପରେ ସେ ବିଷୟରେ ତ ତମେ ଜାଣିଥିବ? ମାତା ସୀତା ମହର୍ଷି ବାଲ୍ମୀଙ୍କ ଆଶ୍ରମରେ ହିଁ ଆଶ୍ରୟ ନେଇଥିଲେ। ମାତା ସୀତା ମହର୍ଷି ବାଲ୍ମୀିକ ଆଶ୍ରମରେ ଆଶ୍ରୟ ନେଇ ନଥିଲେ ଯେତେବେଳେ ଯାଇଥିଲେ ସେ ବନବାସକୁ?
ଆଜ୍ଞା ଆଜ୍ଞା ସେଇଠୁ ନେଇକି ଙ୍କ ପାଖ ରୁଥିଲେ ପ୍ରତ୍ୟାଖ୍ୟାନ ପରେ ବି ସିତା ସେଇ ବାଲ୍ମିକ ଆଶ୍ରମରେ ଥିଲେ। ଲବ କୁଶ ବି ସେଇ ବାଲ୍ମିକୀ ଆଶ୍ରମରେ ଜନ୍ମ ହେଇଥିଲେ। ରାମଙ୍କ ସହିତ ବି ସେ ବାଲ୍ମିକଙ୍କର ସମ୍ପର୍କ ଅଛି। ରାମ ବି ଛୋଟବେଳେ ସେ ବାଲ୍ମୀଙ୍କ ପାଖରୁ ହିଁ ଶିକ୍ଷା ଗ୍ରହଣ କରିଥିଲେ।
ହଁ ତାପରେ ବାଲ୍ମିକଙ୍କ ଆଶ୍ରମରେ ହିଁ ଶ୍ରୀରାମଙ୍କର ଦୁଇ ପୁ ତ୍ର ଲବ କୁଶ ଜନ୍ମଗ୍ରହଣ କରିନଥିଲେ କି? ଏମିତି ଆଉ ସବୁ।
ସେଇ ବଲ୍ମିକଙ୍କ ପାଖରେ ରାମଙ୍କର ରାମ ହିଁ ସେ ବଲ୍ମିକଙ୍କ ଠାରୁ ଶି ଶିକ୍ଷା ଆରମ୍ଭ କରିଥିଲେ। ରାମ ବି ଯୋଉ ବିଦ୍ୟା ଶିଖିଥିଲେ ବାଲମିକିଙ୍କ ଠାରୁ। ତାଙ୍କ ପିଲା ବି ଶିଖିଲେ ସେଇଠୁ। ସୀତା ବି ରଖି ରହିଲେ ସେଇଠୁ ପ୍ରତ୍ୟାଖ୍ୟାନ ପରେ।
ଥିଲେ। ତ ବଲ୍ମିକ ହିଁ ତାଙ୍କର ଗୁରୁ।
ହଁ।
ଆଉ ଲବ କୁଶଙ୍କୁ ବି ଶେଷରେ ସେ ବଲ୍ମିକ ହିଁ ଲବ କୁଶ ସମସ୍ତଙ୍କୁ ଶିଖେଇଦେଲେ। ଜଜୁର ବିଦ୍ୟା, ଶିକ୍ଷା ବିଦ୍ୟା, ଯୁଦ୍ଧ ବିଦ୍ୟା ସବୁ ବିଦ୍ୟା ପାଣ୍ଡିତ୍ୟ ପୁସ୍ତକ ସବୁ ଶିଖେଇଛନ୍ତି। ସେତେବେଳେ ତ ଆଉ ସ୍କୁଲ କଲେଜ ନଥିଲା। ବ୍ରାହ୍ମଣ ମାନଙ୍କ ପାଖରେ ପଣ୍ଡିତ ମାନଙ୍କ ପାଖରେ ପିଲା ବାଲ୍ମିକ ପାଖରୁ ହିଁ ସେମାନେ ଶିଖିଲେ। ବାଲ୍ମିକୀ ହଉଛନ୍ତି ଗୋଟେ ମହର୍ଷି ଗୋଟେ ବଡ ପଣ୍ଡିତ। ବଡକବି
ହଁ ସେଥିପାଇଁ ତ ମହର୍ଷି ବାଲ୍ମିକି ହଉଛନ୍ତି ଆମ ସଂସ୍କୃତର ଆଦିକବି।
ଆଦି କବି ସେ ପ୍ରଥମ କବି ଆମର ଆରମ୍ଭ କବି। ଆଉ ଆମର ସ ବହୁତ୍ ବଡ ରାମାୟଣ ର ରଚୟତା ସେ କାରଣ ରାମାୟଣ ବାଲ୍ମିକ ଆଖ୍ୟା କରିକି ମାନେ ତାଙ୍କ ରାମାୟଣର ପୃଷ୍ଠଭୂମି ହିଁ ବାଲ୍ମୀଙ୍କ ପାଖରୁ ଆରମ୍ଭ ବାଲମିକି ହିଁ ସେଥିରେ ସଂପୃକ୍ତ ଅଛନ୍ତି। ସପୃକ୍ତ ଅଛନ୍ତି ଆଉ ସେଇଥିରେ ସବୁ ଜିନିଷ ବି ବାଲମିକି ହିଁ ଜାଣିଛନ୍ତି ଯୋଉଟା ପ୍ରତ୍ୟକ୍ଷ ଭାବରେ ଜାଣିଛନ୍ତି, ତ ସେଥିପାଇଁ ରାମାୟଣର ସେ ରଚନା କରିଥିଲେ। ଯୋଉଟା ସେ ଆଖି ଆଗରେ ଦେଖିଥିଲେ, ଆଉ ପ୍ରତ୍ୟକ୍ଷ ଦର୍ଶିଥିଲେ ଆଖି ଆଗରେ ଦେଖିଥିଲେ। ତ ସେଥିପାଇଁ ସେ ରାମାୟଣକୁ ପ୍ରତ୍ୟ ଷ ଭାବରେ ରଚନା କରୁଛନ୍ତି। ଯାହା ଦ୍ୱାରା ହିଁ ତାଙ୍କ ରଚନା ଦ୍ଵାରା ହିଁ ଆମେ ଆଜି ଶୁଣିପାରୁଛୁ ରାମାୟଣ ଜାଣିପାରୁଛୁ ପଢି ପାରୁଛୁ, ଶିଖି ପାରୁଛୁ କାହାକୁ ଶିଖେଇ ପାରୁଛୁ କହିିବି ପାରୁଛୁ।
ତାଙ୍କ ରାମାୟଣରେ ତ ଏମିତି କିଛି ଅଛି ଆମେ ବି ଯେତେ ପଢ଼ିଲେ ଯେତେ ଜାଣିଲେ ବି ଆମ ପାଇଁ ଅଧୁରା। ଆହୁରି ଆମେ କିଛି କିଛି ଜାଣିବାର ଅଛି ଯେତେ ଜାଣିଲେ ବି ଆମ ପାଇଁ ସେଇଟା ଅଧୁରା ହଁ।
ଆମେ ରାମାୟଣ ଜାଣିଛେ ଆମେ ମହାଭାରତ ଜାଣିଛେ ଆମେ ସବୁ ଜାଣିଛେ। କିନ୍ତୁ ଆମେ ସବୁ ଜାଣିଲେ ଆମେ ଅଳ୍ପ କିଛି ଅଂସରେ ଅଳ୍ପ ଅଳ୍ପ ଜାଣିଛେ।
ହଁ କିନ୍ତୁ ଏଇଆ ରାମାୟଣ ବିଷୟରେ ଆମେ ଯେତେ ଜାଣିଲେ ବି ଆମେ ଅଧୁରା।